ହରି ଓମ।
ହ୍ୟାଲୋ।
ହାଲୋ।
ଆପଣ ମତ
ହଁ ଆସୁଚି ଭାଇ ଆସୁଚି ଆସୁଚି।
ହ୍ୟାଲୋ ହଲୋ।
ହଲ ହ୍ୟାଲୋ ଭାଇ ସୁଭୁଛି ମୁଁ ହ୍ୟାଲୋ।
ଆଜ୍ଞା ଆଜ୍ଞା ଆପଣଙ୍କଥା ଶୁଭା ହଉଛି। ହ୍ୟାଲୋ ହ୍ୟାଲୋ କୁହନ୍ତୁ ଆଜିସଭା ହେଉଚ।
ଭାଇ ଆ ଯୋଉ ଅଧାରଟ ଟିକେ ଭାଇ ତ ମୁଁ ଟିକେ ଆଉ ଥରେ ରିଭିୁ ଦଉଛି। ମାନେ ଟିକେ ରିଭାଇଣ୍ଡ ଟିକେ ତମକୁ ରଭାଇଣ୍ଡ କରିଦଉଛି। ରିଭାଇଣ୍ଡ କରି ଦଉଛି। ମାନେ ଆପଣଙ୍କୁ ମୁଁ ଆଗ ଇାନଲ ଫ୍ୟାକ୍ଟ୍ରି ବିଷୟରେ କହିଲି। କି ଏଟା ଗୋଟେ ପେଟ୍ରୋଲ ଟା ଯୋଉଟା କି ଆଖୁରୁ ତିଆରି ହୁଏ। ଠିକ ତାପରେ ଆପଣଙ୍କୁ କହିଲେ ଏଇଟା କିପରି ଆମର ପ୍ରକୃତିକୁ ନଷ୍ଟ କରୁଛି ଯେମିତି କିି ଏହାର ପ୍ରଦୂଷଣ ବାୟୁ ବାୟୁ ଦ୍ଵାରା ମେଘାଳୟରେ ଯୋଉ ସୂର୍ଯ୍ୟୋଦୟ ଘଟିଲା। ଏହାର ପ୍ରଦୂଷିତ ଜଳ ପ୍ରଦୂଷିତ ଜଳ ଯୋଉଟା ଗୋଟେ ବୁନ୍ଦରୁ ଶହେ ଶହେ ଲିଟର ପାଣିରୁ ଅମ୍ଳଜାନ ଟାଣିଦେବ। ଯୋଉଠି କି ଯେତେବେଳେ ବି ଜଳଚର ଯୋଉ ଅଛନ୍ତି ମାଛ ମାନେ ହେଇ ଯୋଉମାନେ ଜଳ ଉପରେ ନିର୍ଭର। ସେମାନଙ୍କର ମୃତ୍ୟୁ ଘଟିଥାଏ। ତାପରେ ଆପଣଙ୍କୁ ହଁ ତାପ ଏଟା ତ କହିଲି ତାପରେ କହିଲି ଇଛା ନ କି ପରି ଆମର ଗାଡି କୁ ନଷ୍ଟ କରୁ କିପରି ଇଞ୍ଜିନ ଖରାପ କରିଦଉଛି ତାର ଯୋଉ ଏ ଆଇ ଯେନ୍ ଫ୍ରାକ୍ଚୁଏଟର ହେଲା ଲଗୁଏଟର ହେଲା ସବୁ ଖରାପ କରିଦେଉଛି ଠିକ ହଁ ଭାଇ ତାହେଲେ ଆଉ ଖାନୋଲ ଫ୍ୟାକ୍ଟ୍ରି ଆଉ ଗୋଟେ ରହିଲା ଏବେ ବର୍ତ୍ତମାନ ଅମିତ ଶାହା ଆମର ଯୋଉ ଯାହାଙ୍କୁ ବିଜେପି ର ଚାଣକ୍ୟ ବୋଲି ଅ ଯାହାଙ୍କୁ ଉପାଧି ମିଳିଛି ଯିଏକି ବର୍ତ୍ତମାନ ଆମର ଗୃହ ମନ୍ତ୍ରୀ। ଗୃହମନ୍ତ୍ରୀ ସେ ଅମିତ ଶାହା। ନ୍ୟୁଜରେ ଆସିଛି ଶୁଣିବାକୁ ଆସିଛି ବର୍ତ୍ତମାନ କିଛି ଦିନ ପୂର୍ବରୁ ଚାରି ତାରିଖ ବୋଧେ ତିନି ନା ଚାରି ତାରିଖ। ଆମ ପଶ୍ଚିମ ଓଡିଶାକୁ ଆସିଥିଲେ ଭ୍ରମଣ ପାଇଁ। ତ ଆମର ପଶ୍ଚିମ ଓଡିଶାରେ ସବୁଠୁ ମାନେ ପାଖରେ ଯଉଟା ଅଛି ସେଇକଟାଭର୍ତ୍ତୀ ଯଉ ଉଡା ଯାହାଜ ଅଛି ବିମାନ ଘାଟ ଯୋଉ ଅଛି। ଯୋଉଠି ଆମର ବିମାନ ଆସି ଓହ୍ଲାଏ ଏୟାରପୋର୍ଟ ସେଇଟା ହଉଛି ଝାରସୁ ଝାରସୁଗୁଡ଼ାରେ ବିଏରେ ସୁରେନ୍ଦ୍ର ଶାହେ ଏୟାରପୋର୍ଟ ବା ଆଜ୍ଞା। ତ ସେଇଠି ଓହ୍ଲେଇକି ସେ ଆସିଲେ କଣ ଭାଇ ନା? ହ୍ୟାଲୋ। ହ୍ୟାଲୋ ତମର ଆପଣଙ୍କର ଆବାଜ ବହୁତ କଟୁଛି ଭାଇ ହ୍ୟାଲୋ। ହଁ ଏଇନା ଆସିଲା କୁହନ୍ତୁ।
ଆସିଲା ତ।
ହଁ ଭାଇ ଆସିଲା ଆସିଲା କୁହନ୍ତୁ ଏଇନେ କୁହନ୍ତୁ। କଣ କହୁଥିଲେ କୁହନ୍ତୁ ଭାଇ କୁହନ୍ତୁ କଣ କହୁଥିଲେ?
ଆଛା। ଲାଗ
କଣ ଭାଇ ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହଁ ଭାଇ କୁହନ୍ତୁ, କଣ କହିଲେ?
ହ୍ୟାଲୋ। ଆପଣ ଆପଣ
ଭାଇ ଆପଣଙ୍କର ଆବାଜ ବହୁତ କଟୁଛି ଭାଇ ଆପଣଙ୍କର ଆବାଜ ବହୁତ କଟୁଛି, ଜମା ସୁମା ଶୁଭା ଯାଉନି।
ଜମା ଶୁଭା ଯାଉନି, ଆଛା ଆଛା ହଉ ଯାଉଛି ଯାଉଛି ଭାଇ ଯାଉଛି।
ହଁ ଭାଇ କୁହନ୍ତୁ ହଁ।
ହଁ ଏବେ ଏବେ ଶୁଭାଗଲା?
ହ ହଁ ଭାଇ ଶୁଭାଗଲା ଶୁଭାଗଲା, ହଁ- ମୁଁ କହୁଥିଲି ନା ଭାଇ କି ଆପଣ କଣ କହୁଥିଲେ ଆଗ ଟିକେ କୁହନ୍ତୁ? ହଁ।
ଆପଣ ଗୋଟେ ଗ୍ରୀନ କଲର ରଙ୍ଗର ଗୋଟେ ଆପ୍ଲିକେଶନରେ ଆପଣଙ୍କୁ କିଛି ପଠେଇଛି ଦେଖୁନ୍ତୁ ହେଲା, ଆପଣ ଆପଣ ମୋ ସହ ଯୋଗାଯୋଗରେ ରୁହନ୍ତୁ।
ଦେଖି ସାରିଲିଣି ଭାଇ ଦେଖି ସାରିଲିଣି, ସେଇଟା ବି ଦେଖି ସାରିଲିଣି। ଦିଟା ମେସେଜ ଆପଣ ମତେ କରିଛନ୍ତି, ସମ୍ବାଦ ହଁ ଭାଇ। ଆଜ୍ଞା ଆଜ୍ଞା ଆଜ୍ଞା ଦିଟା ଆପଣ ସମ୍ବାଦ ପଠେଇଥିଲେ, ମୁଁ ଦେଖିଲି ତାର ଅ ସନ୍ଦେଶ ଆପଣ ପଠେଇଛନ୍ତି, ତାର ମୁଁ ପ୍ରତି ଉତ୍ତର ଦେଇପାରୁନି। ସେ କ୍ଷମା କ୍ଷମା ପ୍ରାର୍ଥନା କରୁଛି, ଆଚ୍ଛା ମୁଁ କହୁଥିଲି କି ସେଇ ଆମର ହଁ ସେଇ ଆମର ଯୋଉ ଅମିତ୍ ଶାହା ଗୃହମନ୍ତ୍ରୀ ଭାରତର। ସେ ଆସିକି ଓହ୍ଲେଇଲେ, ଆମର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଘାଟରେ, ତ ସେଇଠୁ ସେ ଗଲେ ଆମର ବର୍ତ୍ତମାନ ମୋର ଯୋଉ ଜନ୍ମସ୍ଥାନ ବରଗଡ ଜିଲ୍ଲା, ସେଠିକି ସେ ଭ୍ରମଣ ପାଇଁ ଗଲେ। ଆଉ ସେଇଠି ସେ ଗୋଟେ ନୂଆ ଯୋଜନା କଲେ, ଯେ ବରଗଡ଼ ଯୋଉଟା କିି ଓଡିଶାର, ଯୋଉ ଆମ ଭାରତ ଦେଶରେ ଓଡିଶାକୁୁ ଭାରତର ଅ ଭାତ ହାଣ୍ଡି କୁହାଯାଏ, କିମ୍ବା ଚାଷୀ ଚାଷ ପାଇଁ ଓଡିଶା ଏକ ନମ୍ବର ଅଛି ଭାରତର। ଆଉ ସେଇ ଓଡିଶା ମଧ୍ୟରେ, ବରଗଡ କୁ ବରଗଡ କୁ ଓଡିଶାର ଭାତ ଭାତ ହାଣ୍ଡି କୁହାଯାଏ। କାରଣ ଓଡିଶାରେ ସବୁଠୁ ଅଧିକ ଚାଷ ବରଗଡରେ ହୁଏ। ବରଗଡ଼ ଏକ ନା ପ୍ର -ପ୍ରଥମ ନା ଦ୍ଵିତୀୟ ସ୍ଥାନରେ ଅଛି ଚାଷ ମାଧ୍ୟମରେ ଓଡ଼ିଶାରେ। ଆମ ପଶ୍ଚିମ ଓଡିଶାର ହଁ ଆ ଯଦି ମୋର ଭଏସ୍ ଓକେ ଓକେ ଓକେ ହଁ- ହଁ ତ ହଁ ତ ଭାଇ ମୁଁ କହୁଥିଲି କି ଅ ଯେତେବେଳେ ମାନେ ଯୋଉଠି କି ଆମ ଓଡିଶାର ଭାତ ହାଣ୍ଡି, ସେହି ବରଗଡ଼ ଜିଲ୍ଲାରେ ସେ ଯୋଜନା କଲେ ସେ ନିଜର ଆମର ଦାବି କଲେ କି ସେ ଗୋଟେ ଚିଠା ତିଆରି କଲେ, କି ବର ଗଡ଼ ଜିଲ୍ଲା ବରଗଡ଼ ଯୋଉଟା କି ଚାଷ ଭୂମି, ସେହି ଭୂମିରେ ଇଠାରୁଲ ଫ୍ୟାକ୍ଟ୍ରି ବସାଯାଉ ବୋଲି ସେ ନିଜର ଦାବି ପ୍ରସ୍ତୁତ କରିଛନ୍ତି।
ହଁ- ହଁ।
ତ ଆପଣ ବୁଝିପାରୁଥିବେ, ଯଦି ବରଗଡ ଜିଲ୍ଲାରେ ଯଦି ଧାନର ଫ୍ୟାକ୍ଟ୍ରି ତିଆରି ହେଇଯିବ ତାହେଲେ ଆମେ ବରଗଡ ବାସୀ କିପରି ବଞ୍ଚିବୁ ଭାଇ, ଆପଣ ବୁଝିପାରିଲେ କିପରି ଆମେ
ସବୁ ନିଶ୍ୱାସ ପ୍ରଶ୍ୱାସ ନେଲାବେଳକୁ କଷ୍ଟ ହବ।
କଷ୍ଟ ହବ ଆଉ ଗୋଟେ ଆପଣଙ୍କୁ କହୁଛି, ଯୋଉ ହଁ -ହଁ ଆପଣ ମୋତେ ଠିକ ମନେ କଲେ ଯୋଉ ରୋଗ ର କହୁଛି, ଥାରଲ ଫ୍ୟାକ୍ଟ୍ରି ର ପ୍ରଦୂଷଣରେ କିଏ କି ରୋଗ ହଉଛି କହୁଛି? କି ପ୍ରଥମ ରୋଗ ଆସ୍ଥମା, ଯୋଉ ଯାହାକୁ ଆମେ ଶ୍ଵାସ ରୋଗ ଅନୁସାରେ ଜାଣୁ। ଦ୍ୱିତୀୟ ରୋଗ ସ୍କିନ୍ ଡିଜିିଜ, କିମ୍ବା ଚର୍ମ ରୋଗ। ତୃତୀୟ ରୋଗ କ୍ୟାନସର୍ କ୍ୟାନସର୍ ତୃତୀୟରେ କ୍ୟାନସର୍, ଆଉ ବର୍ତ୍ତମାନ ଯେତିକି ସେଇ ଇଥାନୋଲ ଫ୍ୟାକ୍ଟ୍ରି ତିଆରି ହେଲା ପରେ ମେଘାଳୟରେ କଥା କହୁଛି ଇଥାନୋଲ ଫ୍ୟାକ୍ଟ୍ରି ରେ ହେଇ ସାରିଲା ପରେ ଯେତିକି ଛୁଆ ବର୍ତ୍ତମାନ ଜନ୍ମ ନେଇଛନ୍ତି ସେମାନେ ସବୁ ବିକଳଙ୍ଗା ହେଇକି ଜନ୍ମ ହେଇଛନ୍ତି ତାଙ୍କ ଶରୀରରେ ଜନ୍ମଗତ କିଛି ନା କିଛି ରୋଗ ବ୍ୟାଧି ରହୁଛି ଆଉ ଯୋଉ ପିଲାମାନେ ଆଗରୁ ଭଲ ଥିଲେ ସେମାନେ ସେହି ପ୍ରଦୂଷିତ ବାୟୁରେ ଖେଳି ଖେଳି ତାଙ୍କର ନିଜ ଦେହ ଖରାପ ହେଲାଣି ଛୁଆମାନେ ତ ଖେଳିବେ ଭାଇ
ଆମର ଜାପାନରେ ବି ଏମତି ହେଇନଥିଲା କି
ହିରୋ ସୀମା ନାଗାସାକି ଉଣେଇଶଶ ଉଣେଇଶଶହ ପଇଁଚାଳିଶ ସଡ଼ଚାଳିଶ ମସିହାରେ ବୋଧେ ଉଣେଇଶିଶହ ଅଡଚାଳିଶ ମସିହାରେ ବୋଧେ
ହଁ
କି ପରିକା ହଉଛି ତ ଯଦି ଆମେ ସେଇଠି ଯଦି ବୁଲିବୁ ଆମର ଯୋଉ ଆଗାମୀ ପିଢ଼ି ସବୁ ବିକଳାଙ୍କ ହୋଇ ଜନ୍ମ ହେବେ କିମ୍ବା ବର୍ତ୍ତମାନ ଯୋଉ ପିଢି ଆମେ ଅଛୁ ବର୍ତ୍ତମାନ ଆମେ ଯୋଉ ପିଢି ଅଛୁ ଆମ ଦେହରୁ ନାନା ପ୍ରକାର ରୋଗ ବ୍ୟାଧି ଆଜି ଆସିବ ତାହେଲେ ସରକାର ଗୋଟେ ହିସାବ ସରକାର ଗୋଟେ ହିସାବ ଆମକୁ କହୁଛି କି ତମେ ବରଗଡ ବାସି ମରିଯାଅ ଆମକୁ କିଛି ଫରକ ପଡିବ ନାହିଁ ଆଉ ତମକୁ ଭାଇ ଆଉ ଗୋଟେ କଥା ମୁଁ ତମକୁ କ୍ଲିୟର କରିଦଉଛି ଯେ ଯୋଉ ଇଠାନଲ ଫ୍ୟାକ୍ଟ୍ରି ହଉଛି ଏଇଟା ଆମର ଇଟାଲୀ ର ମଧ୍ୟ ଇଟାଲୀରେ ମଧ୍ୟ ତିଆରି ହେଇଥିଲା ଆଉ ଏଇଟା ଗୋଟେ ଫଲ୍ଡ ଏକ୍ସପେରିମେଣ୍ଟ ହିସାବରେ ଫରେନ ରେ ଏହାକୁ ଫେଲ୍ଡ ଏକ୍ରିମେଣ୍ଟଁରେ ସାର୍ଟିଫିକେଟ ମିଳିଛି କାରଣ ଏଇ ଫକ୍ଟି ତିଆରି ପରେ ଇଟାଲୀରେ ଅନେକ ଲୋକଙ୍କର ଜୀବନ ଗଲା ସେଥିପାଇଁଇଟା ସର ଫ ସ ଦିଆ ହେଲା ଆଉ ଇଟା ଏଇଟା ମନା କରାହଲା ଏଇ ଫଟ ବ ବୋଲି କୁହା ହେଇଥିଲା ଯୋଉଟା କି ଗୋଟେ ଆଉଟଡେଟେଡ ଟେକ୍ନୋଲୋଜି ଇଟାୀର ତାହାକୁ ଆମ ଭାରତର ସରକାର ସେହି ଆଉଟଡଟେଡ ଆ ସେଇ ଫିଲ୍ଡ ହଁ ସେଇ ଫିଲ୍ଡ ଆଉ ଆଉଟ୍େ ଏପରି ମାନେ ଟେକ୍ନୋଲୋଜିକୁ ଆଣିକି ଆମ ଦେଶରେ କରୁଛି କାରଣ କହିବି ଗୋଟେ କଥା ଅନ୍ୟ ଦେଶରେ ଲୋକମାନେ ବାସ କରନ୍ତି କ ଦେଶରେ ଲୋକ ଲୋକମାନେ ବାସ କରନ୍ତି କିନ୍ତୁ ଆମ ଭାରତ ଭୂମିରେ ଲ ମାନେ ପରୀକ୍ଷାଗାର ର ବୃଷକ ପରୀକ୍ଷାଗାର ର କୃଷକ ମାନେ ବାସ କରନ୍ତି ଆମ ଉପରେ ନ ଦିଇ ପ୍ରକାର ପରୀକ୍ଷା କରାହବ ପରୀକ୍ଷା ସଫଳ ହେଲେ ଭାରତ ଉନ୍ନତି ଛୁଇଁବ ପରୀକ୍ଷା ଫେଲ ହେଲେ ଚୁପ୍ ଚାପ ପ୍ରକାର ଚୁପ୍ ହେଇଯିବ
ହଁ ହଁ
ଅନ୍ୟ ଦେଶରେ ଲୋକ ବାସ କରନ୍ତି ଆମ ଦେଶରେ ଲାବ ବାସ କରନ୍ତି
ହଁ ଆମେ ତ ସବୁ ମାନେ କେହି ଭଲ ନାହାନ୍ତି ଆମର ସବୁ ମାନେ ପଲିିକସଟା ଅଲିଛି
ସବୁ ଭାଇ ସବୁ ଗଡେ ରାଜନୀତି ହେଇଗଲା ଭାଇ ଆଗ ଆମେ ଭାବୁଥିଲେ ବିଜେପି ସରକାର ସବୁଠୁ ଭଲ କିନ୍ତୁ ବର୍ତ୍ତମାନ ମୁଁ କହୁଛି କୌଣସି ସରକାର ନା ବିିଜେ ପି ନା କଂଗ୍ରେସ ନା ଆମ ଆଦମି ପାର୍ଟି ନା ଟିଏମସି ନା କୌଣସି
ଆମର ବିଜେଡି ବିଜେଡି ବି
କୌଣସି ସରକାର କୌଣସି ସରକାର ଆମ ମାନଙ୍କର ପାଇଁ ନୁହେଁ ଆଉ କୌଣସି ସରକାର ଆମ ଧର୍ମ ପାଇବୁ
ଖାଲି ପଇସା ପାଇଁ ସେମାନେ
ମତେ ଯଦି ଭଲ ଲାଗୁଛି କହିବି ଗୋଟେ ଆସାମ ର ମୁଖ୍ୟମନ୍ତ୍ରୀଙ୍କ କାମ ଟିକେ ଟିକେ ଭଲ ଅଛି ଆଉ ବର୍ତ୍ତମାନ ଦ୍ଵିତୀୟ ଯୋଉ ନବୀନ ମୁଖ୍ୟମନ୍ତ୍ରୀ ଯୋଉ ନୂଆ ନୂଆ ମୁଖ୍ୟମନ୍ତ୍ରୀ ହେଇଛନ୍ତି ତାମିଲନାଡ଼ୁରେ ଯଏ କିି ପୂର୍ବ ପୂର୍ତନ ଏକ ଅଭିନେତା ଥିଲେ ଆଜ୍ଞା ପୂର୍ବତନ ଅଭିନେତା ଥିଲେ ତାଙ୍କ ନାଁ ବିଜୟ ଥାଲାପତି ଯାହାଙ୍କର ବର୍ତ୍ତମାନର ନାଁ ହଉଛି ଜୋସେଫ ଥାଲାପତି ତାଙ୍କର ଗୋଟେ କାମ ବହୁତ ବଢିଆ ମତେ ଲାଗୁଛି ସେ ତାମିଲନାଡୁ କୁ ବହୁତ ସୁଧରାଇ ଦେଲେଣି ଆଉ ଆଗ ସମୟରେ ଭଲ ଥିଲା ଆମ ଓଡିଶାର ବିଜେଡି ସରକାର ଏଉଟାକୁ ପାଡିର ଆସିଲା ଆସିଲା ପରେ ପୁରା ଅ ଇଷ୍ଟ ବିଷ୍ଟ ହେଇଗଲାଣି ଇଷ୍ଟ ବିସ୍ତ ହେଇଗଲାଣି
ଆଜ୍ଞା ଆଜ୍ଞା ଜାଣିଛି ଜାଣିଛି ଆମରି ଘର ପାଖରେ ରହୁଥିଲେ
ଆଚ୍ଛା ଆଛା ଆପଣଙ୍କ ଘର ପାଖରେ ରହୁଥିଲେ
ଆଜ୍ଞା
ଆଚଛା
ମାନେ ମୁଖ୍ୟ ଆମର ଯ ପୂର୍ବତନ ମୁଖ୍ୟ ପ ସିଏ ଆମ ଘର ପାଖରେ ଏବେ ବି ରହୁଛନ୍ତି
ଆଚ୍ଛା ଦଦି ଯାଉ ଯିବ ଆମର ନୂଆ ମୁଖ୍ୟମନ୍ତ୍ରୀ
ନୂଆ ମୁଖ୍ୟମନ୍ତ୍ରୀ ସିଏ ମାନେ ଅଲଗା ଆଡେ ରହୁଛନ୍ତି କିନ୍ତୁ ତାଙ୍କ ପୁତ୍ରମଣି ଯିଏ ସିଏ ମୋର ଚିହ୍ନା ବର୍ଜ ହେଲା
ଆଚ୍ଛା ଆଚ୍ଛା ଆଚ୍ଛା ଭାଇନା ତାଙ୍କର ଅପହରଣ କରିନିଅନ୍ତୁ ଆପଣଙ୍କୁ
ୟା ଆଉ ଲକ୍ଷ୍ମୀ ଆସିବେ ତମର ଘରକୁ ନାଇଁ କି।
ହଁ ତାଙ୍କୁ ଅପହରଣ କରନ୍ତୁ ଆଉ କହିବୁ ଆମର ଜମି ପୂରଣ ହଉ ଓଡିଶାରେ ଖାରଲ୍ ଫ୍ୟାକ୍ଟ୍ରି ହଟା ହଉ ଓଡିଶା କଣ ସମଗ୍ର ଭାରତ ଭୂଇଁରେ ଖାରଲ୍ ଫ୍ୟାକ୍ଟ୍ରି ହଟା ହଉ।
ମାନେ ମୁଁ ଶୁଣିବା ପାଇଲିି କଣ ବରଗଡରେ ବି ଏ ସି ସି ସିମେଣ୍ଟ ଫ୍ୟାକ୍ଟ୍ରି ଯୋଉଥିଲା ସେଟା ବି ବନ୍ଦ ହେଇଯାଇଛି ବୋଲି ଏବେ।
ହଁ ଭାଇନା ସେଇଟା ବନ୍ଦ ହେଇଗଲା ଭାଇନା ବନ୍ଦ ହେଇଗଲା କିନ୍ତୁ ଆମ ଯୋଉ ଆମ ଯୋଉ ଗାଁର ଲୋକମାନେ ଅଭିଯୋଗ ଦାବି କରୁଛନ୍ତି କି ଯ
ମୁଁ ମୁଁ ଆପଣଙ୍କୁ ଟିକେ ଛାଡିକି ଯୋଗାଯୋଗ କରୁ ମୋର ଟିକେ ଟ୍ୟୁସନ ସମୟ ହେଇଗଲାଣି।
ଆଜ୍ଞା ଭାଇ ଠିକ୍ ଠିକ୍। ହଉ ରହିଲି ଭାଇନା ମୁଁ ବି ତାହେଲେ ଆପଣଙ୍କ ସାଙ୍ଗରେ କଥା ହେଇକି ବହୁତ ଭଲ ଲାଗିଲା ଆଶା କରୁଛେ ଭବିଷ୍ୟତରେ କୋଉଠି ଯୋଗାଯୋଗ କରିବା ରାଧେ ରାଧେ।
ରାଧେ ରାଧେ।